ଆଜ୍ଞା କୁହନ୍ତୁ।
ହଁ ହ୍ୟାଲୋ।
ମୁଁ କଥା ଶୁଭା ଯାଉଛି ଆପଣଙ୍କୁ।
ନିଶ୍ଚିତ ରୂପେ ଆପଣଙ୍କ କଥା ମତେ ଶୁଭୁଛି। ନିଶ୍ଚିନ୍ତ ରୂପେ ଆପଣଙ୍କ କଥା ମତେ ଶୁଭୁଛି, ଜୟ ଜଗନ୍ନାଥ କୁହନ୍ତୁ।
ଆପଣଙ୍କୁ ନିଦ ଆସିଲେଣି।
ନିଦ ଆସିଥିଲେ ଆପଣଙ୍କ କଲ ମୁଁ କଣ ପାଇଁ ମୁଁ ଉଠାଇଥାନ୍ତି।
ନା ଅଧିକ ସମୟ ହେଲାଣିି, ମୁଁ ସେଥିପାଇଁ କହିଲି ଆପଣଙ୍କୁ ନିଦ ଆସିଲାଣି ଆପଣ ହଁ ରେଷ୍ଟ ନେବା ସମୟ ଶୋଇବା ସମୟ ତ। ସେଥିପାଇଁ
ତ ଆପଣ ଜାଣିଛନ୍ତି ଯଦି ଶୋଇବା ସମୟ ତ କଲ କଲେ ମୁଁ ଉଠେଇଲି ତ ଜାଣିଛନ୍ତି। ତ ମୁଁ ସୋଇନି।
ଭଲ କଥା ଖୁସି ଲାଗିଲା ଆପଣ ମୋ ପାଇଁ ହଁ ଶୋଇନାହାନ୍ତି। କିଛି କଥା କହୁଛନ୍ତି ସମୟ ଦଉଛନ୍ତି ମତେ। ଆପଣ ସମୟ ଦେଇଥିବାରୁ ବହୁତ ବହୁତ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ।
ହୁଁ ଆପଣଙ୍କ କଥା ଶୁଣି ବହୁତ ମାନେ ମୁଁ ଖୁସି ହେଇଗଲି, ଆପଣ ଏତେ ମୋର ପ୍ରଶଂସା କଲେ, ମୁଁ କିନ୍ତୁ ଏମିତି କିଛି ନୁହେଁ। ଆଉ ନିଦ ହେଇନାହିଁ ମୁଁ ଶୋଇନାହିଁ ଆଉ। ତ ଆପଣ ଏଯାଏଁ ଶୋଇନାହାନ୍ତି କଣ ପାଇଁ। କାମ ଅଛି ବୋଧେ ଆପଣଙ୍କର କିଛି।
ଆପଣଙ୍କ ସହ କଥା ହଉଛି ତ ସେଥିପାଇଁ ଶୋଇନାହିଁ ଆପଣ ରଖିଦେଲେ ମୁଁ ବି ଶୋଇ ପଡ଼ିବି।
ହଉ ହଉ। ହୁଁ ନିଶ୍ଚ୍ ଆଉ ଆପଣ ଭୋଜନ କଣ କରିଥିଲେ ରାତ୍ର କାଳରେ।
ରାତ୍ର କାଳରେ ଭୋଜନ ହଁ ଆମର ତ ସେଥିପାଇଁ ଆଉ ଖାଇଦବା କଥା ଆଉ କଣ, ଆପଣ।
ଯାହା ହେଲେ ବି ସେଇ ମୁଢ଼ି ଖାଇକି ରହିଛୁ ଆପଣଙ୍କ ଭଳି। ମୁଢ଼ି ଜାଣିଛନ୍ତି ତ ମୁଢ଼ି।
ଆଜ୍ଞା ଆଜ୍ଞା।
ହଁ ଯାହା ହଉ ଭଗବାନଙ୍କ ଦୟାରୁ ସେତିକି ତ ମିଳିଛି। ସେଥିପାଇଁ ମୁଁ ଭଗବାନଙ୍କର ବହୁତ ବହୁତ ଧନ୍ୟବାଦ ଦଉଛି ଭଗବାନଙ୍କୁ।
ଆଜ୍ଞା।
ଆଉ ଗ ଆପଣ ଯେ ମାନେ ଆପଣ ରହୁଛନ୍ତି କେଉଁଠି।
ଆମେ ଅଂ ଏଁ ଆମେ ଗ୍ରାମବାସୀ। ଆମେ ନାଇଁ ନାଇଁ ଆମେ ଗ୍ରାମ ବାସି ଗାଁ ରେ ହିଁ ରହୁ।
ଆପଣ ଆପଣଙ୍କ ଗ୍ରାମର ନାମ।
ଗ୍ରାମର ନାମ ଆମର ଖାଲି ଗ୍ରାମ ବାସି ଗାଁରେ ରହୁ।
ବୁଝିଲି ଆପଣଙ୍କ କଥା ସେ ସ୍ଥାନ ର ନାମ।
ହଁ ମାଟିପୁର।
ହଁ ଭଲ। ବହୁତ ସୁନ୍ଦର ନାମ ଧରିତ୍ ଧରିତ୍ରୀ ମାଟିର ନାମରେ ନାମିତ। ବହୁତ ଭଲ ଗାଁଟି ହୋଇଥିବ ଯାହା ଆମର ଆଶା ରହୁଛି। ନିଶ୍ଚିନ୍ତ ରୂପେ ଆପଣ ମାନେ ସ୍ଵଚ୍ଛତା ଓ ସୁରକ୍ଷାର ବ୍ୟବସ୍ଥା ଭଲ ଥିବ ଆପଣଙ୍କ ଗ୍ରାମରେ।
ଆମର ଗ୍ରାମବାସୀ ବି ବହୁତ ଭଲ ଅଛନ୍ତି। ଆପଣଙ୍କର ଗ୍ରାମରେ କେମିତି କଣ ଲୋକ ଅଛନ୍ତି?
ଆମ ଗ୍ରାମରେ ହଁ ଅନେଶତ ପ୍ରତିଶତ ଲୋକ ଭଲ ହେଲେ। ଏକ ପ୍ରତିଶତ ଲୋକ ଟିକେ ଖଡ଼ୁଆଳ, ହୁଁ। କହିବାକୁ ଗଲେ। ଯେହେତୁ ଶହେରୁ ସମସ୍ତେ ତ ଭଲ ହେବେନି। କିଛି ତ ଆଉ ଧାନ ବିଲରେ ନିହାତି ରୂପରେ ବାଳୁଙ୍ଗା ଗଛ ତ ରହିବ। ସେଇଭଳି ଯାହା ହେଉ ଆପଣଙ୍କର ଗ୍ରାମରେ କେହି ସେମ ତି ନାହାଁନ୍ତି, ସେ ଶୁଣିକି ବହୁତ ଖୁସି ଲାଗୁଛି।
ଆଜ୍ଞା।
ଆଜ୍ଞା। ଆଉ ଆପଣଙ୍କ ଘର ଗ୍ରାମର ଗ୍ରାମ ଦେବତୀଙ୍କ ନାମ କଣ? ଜାଣି ପାରିବୁ?
ଅ ଆମର ଅଛନ୍ତି, ମା ଅନନ୍ତ କୁମାରୀ
ମା ଅନନ୍ତ କୁମାରୀ ମା ସିଦ୍ଧ ବଞ୍ଚାଣି
ସିଦ୍ଧ ମଞ୍ଚାଣି
ଆଜ୍ଞା, ହୁଁ ଏଇ ତ ଦେବି ଗଲେ ଦେବ ତା ଆପଣଙ୍କ ଗ୍ରାମରେ କେଉଁ ଦେବତା ଅଛନ୍ତି?
ଆମର ଶିବ ମନ୍ଦିର ଅଛି, ଆପଣଙ୍କର?
ନିଶ୍ଚିନ୍ତ ନିଶ୍ଚିନ୍ତ ଆମର ବି ଶିବ ମନ୍ଦିର ଅଛି, ହନୁମାନ ମନ୍ଦିର ଅଛି। ଭାଗବତ ଘର ଅଛି ଯାହାକି ଆମ ନିଜର।
ଯା ହଉ ଖୁସି ଲାଗିଲା।
ହୁଁ ଆପଣଙ୍କ ଶିବ ମନ୍ଦିର ଯାଆନ୍ତୁ ସବୁ ଦିନ ଆପଣ ଯାଆନ୍ତି?
ଆଜ୍ଞା, ଶିବ ମନ୍ଦିର ଅଛି, ଆପଣ
ପ୍ରତ୍ୟେକ ଦିନ ଯାଆନ୍ତି ଶିବ ମନ୍ଦିର?
ମୁଁ ସ୍ନାନ ପରେ ମୁଁ ଯାଏ ଗ୍ରାମ ଦେବତୀଙ୍କୁ ନମସ୍କାର କରେ। ଅ ଶିବ ମନ୍ଦିର ଠାକୁରଙ୍କୁ ନମସ୍କାର କରେ।
ଆୁଁ
ନମସ୍କାର କରିକି ଆସେ।
ବହୁତ ଭଲ କଥା। ଆଉ ଆପଣ ନମସ୍କାର କରିକି ଆସଛନ୍ତି। ବହୁତ ଭଲ କଥା।
ନମସ୍କାର କରିକି ଆସେ, କିଛି ବି ଭୋଗ ପ୍ରସାଦ ହେବା ପାଇଁ। ଆମର ଘରର ଠାକୁରଙ୍କୁ ପୂଜା ସାରି ମନ୍ଦିର ଯାଇଁ ମନ୍ଦିରରେ ଠାକୁରଙ୍କୁ ନମସ୍କାର କରି କିଛି ପ୍ରସାଦ ରଖିଥାଏ ଯୋଉଥିରେ ଠାକୁରଙ୍କର କିଛି ପୂଜାରେ ପ୍ରସାଦ ଲାଗିପାରିବ ରଖିକି ଆସେ। ତା ସହିତ ଧୂପ ଦୀପ ଯାହାବି ଠାକୁରଙ୍କ ପାଇଁ ଜରୁରୀ ତ ନୈବଦୀ ନୁହଁ ଏତିକି ହିଁ ରଖେ ଧୂପ ଦୀପ। ଏତିକି ହିଁ ରଖେ ରଖି ସାରିକି ଆସେ।
ବହୁତ ଭଲ ଆପଣ ମାନେ ଆଧ୍ୟାତ୍ମିକ ନାରୀ। ଯାହା ଆପଣଙ୍କ କଥାରେ ଲାଗୁଛି।
ଏ ନା
ଓ କେ ସଂସ୍କାରୀ ସୁଶୀଳା ଆଧ୍ୟାତ୍ମିକବାଦୀ ଏବଂ ସମ୍ପୂର୍ଣ୍ଣ ଓଡ଼ିଆଣୀ ଘରର ଝିଅ ଆପଣ ଏୟା ନା?
ନାହିଁ ତ
ଆଜ୍ଞା। କିଛି କହିଲେ?
ମୁଁ କିଛି ଭା ସେ କରନ୍ତି କିଛି ହଁ ମିତି କିଛିଟା ସଂସ୍କା ଦେଇଛନ୍ତି। ଯୋଉ ସଂସ୍କାରରେ ଆମେ ଗଢ଼ିତ ଅଛୁ। କ କରିବା ହିଁ ଉଚିତ।
ଆଜ୍ଞା।
ହାଲୋ ଆପଣ ଯାଆନ୍ତିନି ମନ୍ଦିର?
ହଁ ମୁଁ ଚାହେଁ ମନ୍ତର ହୁଁ ଆପଣ କଉ ଠାକୁର ମାନନ୍ତୁ ସବୁଠୁ ଅଧିକା?
ଦେଖନ୍ତୁ କହିବାକୁ ଗଲେ ସ
ହଁ।
କହିବାକୁ ଗଲି ସମାନ୍। ଦେବା ଦେବୀ ସବୁ ସବୁ ଠାକୁର ସମାନ ମନରେ ଶ୍ରଦ୍ଧା ଭକ୍ତି ରହିବା ଦରକାର୍ ଯଉଥିରେ ଉଁ ତମର ମୁଁ ଏଠି ମୁଁ ଗୋଟେ ହିଁ ଅଂ କାମ କରେ ସକାଲୁ ମାନେ ଯୋଉଠି ଅନ୍ନ ଗ୍ରହଣ ନଥିବ ସେଇ ଟାଇମ୍ ରେ ଭଗବାନ ସାନକୁ ଚାହିଁ ଭଗବାନ ସାନୁ ଚାହିଁ ମାନେ ଦିଥୁବା ଲୁହ ଠାକୁରଙ୍କୁ ଡାକି ଦିଥୁବା ଲୁହ ଆଖିରୁ ଗଡିଗଲେ ଅ ସେଟା ମତେ ଭଲ ଲାଗେ ବହୁତ୍। ଆ ଠାକୁରଙ୍କ ପାଖକୁ ଠାକୁ ଠାକୁର ପାଖକୁ ଯାଇ ଦି ଠବା ଲୁହ ଆଖିରୁ ଗଳେଇ ଠାକୁରଙ୍କୁ ଡା କି ଭଲରେ ରଖନ୍ତୁ ସବୁ ପରିବାର ସହିତ ସମସ୍ତ ପରିବାର ସହିତ ଭଲ ରଖନ୍ତୁ, ଦେହ ବି ଭଲ ରଖନ୍ତୁ ଏବେ ଯୋଉ ଆମର ମହାବାତ୍ୟା ଆସୁଛି। କି ଯାହାବ କିଛି ଆସୁଛି ଦୁଃଖ ଦରିଦ୍ର କାହାର ରଖନ୍ତୁ ନାହିଁ। ସମସ୍ତଙ୍କୁ ସଦା ସର୍ବଦା ଖୁସିରେ ରଖନ୍ତୁ। ଭଗବାନଙ୍କୁ ଏତିକି ପ୍ରାର୍ଥନା କରିକି ଆସି
ଆଗେ ପ୍ରଥମେ ପରିବାର କୁ ଭଲରେ ରଖନ୍ତୁ। ତାପରେ ମୋ ବାପା ମାଙ୍କୁ ଭଲରେ ରଖନ୍ତୁ। ଆଉ ମୋର ମୋର ଭାଇ ଭଉଣୀ ଆ ଆମର ହଁ ଯେତିକି ରହିଲେ ଗ୍ରାମବାସୀ କି ଆମ ସମର୍ଗ୍ର ସଂସାର ସମସ୍ତଙ୍କୁ ଭଲରେ ରଖନ୍ତୁ ଖୁସିରେ ରଖନ୍ତୁ।
ଏତିକି ପ୍ରାର୍ଥନା କରିକି ଭଗବାନଙ୍କ ପାଖରୁ ଆସେ। ଆଉ ଭଗବାନଙ୍କୁ ଏତିକି ହିଁ ଡାକେ।
ନିଶ୍ଚିନ୍ତ ରୂପେ ତୁମ ପ୍ରାର୍ଥନା ସଫଳ ହଉ ଏତିକି କାମନା ରହିବ ମୋର।
ଓ ହଉ ଆମର ତ ସମୟ ହେଇଗଲାଣିି। ଆପଣ ଖୁସି ଲାଗିଲା ଆପଣ ଏତେ ସମୟ ମତେ ଦେଇଥିବାରୁ। ଆପଣ
ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣଙ୍କର ବହୁ ମୂଲ୍ୟବାନ ସମୟ ମତେ ବି ଦେଇଥିବାରୁ ମୁଁ ବି
ଆପଣ ଏବେ ସୟନ କରନ୍ତୁ। ଆଉ ରହିଲି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।